ହଁ ।
ହଁ ମୁଁ ଏଇ ଏବେ କଲେଜରୁ ଆସିକି ଖିଆପିଆ କରିବା, ଆଉ ଆସିଲେ ଆପଣ କଣ କରୁଛନ୍ତି?
ମୁଁ ଏଇ ମୁଁ ବି କଲେଜ ମୋର ଆଜି କଲେଜ ନାହିଁ ମୁଁ ଏ ବସିଥିଲି।
ଆଚ୍ଛା ଆପଣ ଏବେ କଣ ପଢ଼ାପଢ଼ି କରିଛନ୍ତି?
ମୁଁ ଗ୍ରାଜୁଏସନ୍ କରୁଛି।
ଆଚ୍ଛା ଗ୍ରାଜୁଏସନ୍ ଆପଣଙ୍କ ସରିଗଲାଣି ନା ଏବେ ଚାଲିଛି?
ନା ସେକେଣ୍ଡ ଇୟର ହବ।
ଆଚ୍ଛା।
ଆମର ଏକ୍ସାମ୍ ଥିଲା ଆଜି କିନ୍ତୁ ଆମର ଏକ୍ସମ୍ କ୍ୟାନସଲ ହେଇଗଲା ଆଜି।
ଆଚ୍ଛା ଆଚ୍ଛା ଆଉ ଆପଣ ଖିଆପିଆ ସରିଗଲାଣି?
ନା ନା ଏବେ ହେଇନି ଆମେ ହଷ୍ଟେଲରେ ରହୁଛୁ ନା। ତ କେତେବେଳେ ଆସିବ ତାପରେ
ଆଚ୍ଛା ଆପଣ କେଉଁଠି ପଢ଼ାପଢ଼ି କରୁଛନ୍ତି ଏବେ?
ଭୁବନେଶ୍ୱରରେ।
ଭୁବନେଶ୍ୱର କୋଉ କଲେଜରେ?
ଅ ରମା ଦେବୀ।
ଆଚ୍ଛା ଆପଣ ଗ୍ରାଜୁଏସନ୍ କରୁଛନ୍ତି?
ହଁ।
ଆ କମ ମାନେ ଷ୍ଟ୍ରିମ୍ କଣ ମାନେ ଆର୍ଟ୍ସ ନା ଆଚ୍ଛା ଆଚ୍ଛା କମର୍ସ କରୁଛନ୍ତି ଆପଣ।
ହଁ ହଁ ଆପଣଙ୍କ?
ମୁଁ ଏବେ ବିଟେକ୍ କରୁଛି।
ଆଚ୍ଛା, କୋଉ କଲେଜରେ?
ହଁ ମୋର ତ କଲେଜ ହଉଛି ବାଲେଶ୍ୱରରେ ସତ୍ୟ ସାଇ କଲେଜ, ବଟ ଆମେ ଯୋଉ ଆସିଛୁ ଏ ହଁ କଣ ଇଣ୍ଟର୍ନସିପ କରିବା ପାଇଁ ଭୁବନେଶ୍ୱର ଆସୁଛି ଏକ ମାସ ପାଇଁ ଆଉ।
ଓ ଏବେ ମନେ ତମର ଇଣ୍ଟର୍ନସିପ ଚାଲୁଛି?
ଆଜ୍ଞା ଆଜ୍ଞା।
ଆପଣଙ୍କ ମିନ୍ସ ଗ୍ରାଜୁଏସନ୍ ସରିଲା।
ଆଜ୍ଞା।
ଗ୍ରାଜୁଏସନ୍ ସରିଗଲା।
ନାଇଁ ଗ୍ରାଜୁଏସନ ନାଇଁ ଆମେ ବିଟେକ୍ କରୁଛୁ ଆମର ପ୍ଲସ୍ ଟୁ ପରେ ବିଟେକ୍ କରୁଚୁ ବିଟେକ୍ ଏବେ ସେକେଣ୍ଡ ୟର ସରିଲ ଆହୁରି ଦୁଇ ବର୍ଷ ଅଛି।
ଆଚ୍ଛା।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
ପ୍ଲସ ଟୁ କୋଉଠି ଥିଲା ପାରାଦୀପ।
ପାରାଦୀପ ଆଚ୍ଛା ଆପଣ ତାହେଲେ ଭୁବନେଶ୍ୱରରେ ଆସି ରଛନ୍ତି ରହିକି ପଢାଢିୁଛନ୍ତି ନା?
ହଁ ହଁ।
ଆଉ। ମୋର ପ୍ଲସ୍ ଟୁ ହଁ ମୋର ବାଲେଶ୍ୱର ପ୍ଲସ୍ ଟୁ ଥିଲା ରେମୁଣା, ରେମଣା ଶୁଣିଛନ୍ତି ଆପଣ?
ନା ନା।
ଅଁ ଏଠି ବାଲେଶ୍ଵରରେ କ୍ଷୀରଚୋରା ଗୋପୀନାଥ ମନ୍ଦିର ଶୁଣୁଛନ୍ତି?
ଯାଇନି ନା ବାଲେଶ୍ୱର।
ସେ ଶୁଣିଛନ୍ତି କି କ୍ଷୀରଚର ଗୋପୀନାଥ ମନ୍ଦର ସେଇ ପାଖ ପାାପାଖି ଆମ ଘର ହଁ। ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ମୁଁ ବାପା ମୋ ବୋଉ। ହଉ ଆଉସେ ସାନ ଭଉଣୀ ଗୋଟେ ସେକଟକରେ ରହୁଚି।
ଆଚ୍ଛା ଆପଣଙ୍କ ଭାଇ ଭଉଣ?
ନା ଭାଇ ନାହିଁ ବାସ୍ ସେସାନୁ ଭଉଣୀ ଗୋଟେ।
ଆଚ୍ଛା ତାଙ୍କର କଣ ପଢ଼ାପଢ଼ି ସରିଗଲାଣି ନାପଢୁଛନ୍ତି ସେ?
ନା ନା ସେସାନନା ସେ ତାର ଏବେ ଲେବେଲ୍ ଥିଲା।
ଆଚ୍ଛା ଆଚ୍ଛା।
ତ ସିଏ ନି କଟକରେ ଅଛି।
ଆଚ୍ଛା ସିଏବି ବାହରେରହି ପାଠ ପଢ଼ୁଚନ୍ତି?
ହଁ ହଁ। ଆଉ ଆପଣଙ୍କ ଘରେ କିଏ କିଏ?
ଆମ ଘରେ ମୋ ବାପା ମା ମୁଁ ଆଉ ଗୋଟେ ମୋର ସାନ ଭାଇଟେ ଅଛି।
ଓହୋ ଆପଣ ବଡ଼?
ହଁ ମୁଁ ବଡ଼। ମୋ ସାନ ଭାଇର ଏବେ ସରିଲା ପ୍ଲସ୍ ଟୁ ସରିଲା ସିଏଏବେ ଗ୍ରାଜୁଏସନ୍ କି ଡିପ୍ଲୋମା କି କଁ କରିବ ସିଏ ତାର ଜାଣିନି ତାର କରିବ ଆଉ।
ହଁ ସେ କୋଉଷ୍ଟିଲିର?
ସିଏ ଆ ସାଇନ୍ସ କରିଥିଲେ।
ହଁ ମୁଁ ସାନ ଭଉଣୀବି ସାଇନ୍ସ କରୁଚି ସେ ନିଟ୍ ପାଇଁ କରୁଚି।
ଆଚ୍ଛା ଆଚ୍ଛା।
ସେ କଉଠି ମତଲବ ବାଲେଶ୍ୱରରେ?
ହଁ ସିଏତ ଏବେ ମାନେ ବାଲେଶ୍୍ୱରରେ ପ୍ଲସ୍ ଟୁ କରୁଥିଲା ଆଉ ତତେ ଏବେ ସରିଚି ଆଉ ଏଡ଼େମିସନ୍ ପକେଇଛି ସବୁ ଫର୍ମ ସେଇ ପାଖାପାଖି ଆଉମାନେ ଉଠେନେଇଁ ଏ ତାର ସିଲେକ୍ସନ୍ ହେଇନାହିଁ ହେଲେସେ ଯୁଆଡ଼େ ହେଲେ ଯିବ ଆଉ।
ହଁ ହଁ।
ଆଉ ଆପଣଙ୍କ ସେରେଜଲ୍ଟ ଆସିଗଲା?
ଏକ ସେଣ୍ଟେର ସେମିଷ୍ଟାର ରେଜଲ୍ଟ?
ହଁ।
ହଁ ସେଖେଣ୍ଡ ସେମିଷ୍ଟାର୍ ରେଜଲ୍ଟ ଆସିଯାଇଚି ଆପଣଙ୍କର?
ନା ନା ମୁଁ ଏବେ ଚାଲି ଏଗ୍ଜାମସ୍ ଚାଲିଚି।
ଆଚ୍ଛା ଆପଣଙ୍କ ରେଜଲ୍ଟ ଆସିନାହିଁ ଆମର ଏଗ୍ଜାମ୍ ସରିଲାଣି ପ୍ରାୟ ମାର୍ଚ ମାସରେ ଆମର ଏକ ମାସ ଭିତରେ ରେଜଲ୍ଟ ଆସିଯାଇଥିଲା।
ଆଚ୍ଛା ନା ନା ଆମର ଏବେ ଚାଲିଚି।
ଆଚ୍ଛା ଆପଣ କଣ ମାନେ ହଷ୍ଟେଲ୍ ରହୁଚନ୍ତି ନାଁ ରୁମ୍ ନେଇ ରହୁଚନ୍ତି?
ନା ବାହାରେ ରୁମ୍ ନେଇଛି।
ଆଚ୍ଛା ଆପଣ ଏକା ରହୁଚନ୍ତି ଆପଣ ନାଆପଣ ସାଙ୍ଗମାନଙ୍କ ସହ ରହୁଚନ୍ତି?
ହଁ ସାଙ୍ଗମାନେ ସାଥିରେ।
ଆମେ ତିନି ଜଣ ରହୁଛୁ।
ଆଚ୍ଛା ଆଚ୍ଛା ଆଉ ଆଜି କଲେଜ୍ ତାହେଲେ ଛୁଟି ଥିଲାନା?
ହଁ ଏଗ୍ଜାମ ପାଇଁ ଗ୍ୟାପ୍ ଥିଲା ଆଜି ଏଗ୍ଜାମ୍ କିନ୍ତୁସେ କଣ କ୍ୟାନସଲ ହେଇଗଲା।
ଓ ଆପଣଙ୍କ ଏକ୍ଜାମ୍ ଚାଲିଚି ସରିନାଇଁ?
ନା ନା ଚାଲିଚି ହଁ।
ଆଚ୍ଛା ଆଚ୍ଛା ଆଉ କେତେଟି ଏଗ୍ଜାମ୍ ଅଛି?
ଆଉ ଦଇଟା।
ଆଉ କଁ କଁ ଅଛି?
ଇଂଲିଶ ଅଛି ଗୋଟେ ଆଉ ଗୋଟେ ମ୍ୟାଥ୍।
ଆଚ୍ଛା ଆଉ କୋଉ ସବଜେକ୍ଟଟା ଆପଣଙ୍କର ଭଲ ହୁଏ?
ମୋରତ ବିଜନେସ୍ ଭଲ ହୁଏ।
ଆଚ୍ଛା ହଁ ସେଗୁଡ଼ା ସରିଗଲାଣିନା?
ହଁ ସେସବୁ ଫାଷ୍ଟ୍ ଥିଲା।
ହଁ କେମିତି ହେଇଚି ସେପେପର ଗୁଡ଼ା?
ହଁ ସିଏ ଭଲ ହେଇଚି। କାହିଁକି ବିଜିନେସ୍ ଆମର ଆଗରୁ ଲେବନ୍ କ୍ଲାସ୍ ବେଳେ ପଡ଼ିଥିଲେନା ତୋ ଠିକ୍ ଅଛି।
ହଁ। କମର୍ସ କଁ ପାଇଁ ବ୍ୟାଙ୍କିଙ୍ଗ ଲାଇନରେ ଯିବେ ସେଇ ଇଚ୍ଛା ଅଛି ନା କଁ କରିବାର ଅଛି ଆକ୍ଚୁଲି?
ହଁ ବ୍ୟାଙ୍କିଙ୍ଗ ପାଇକି କାହିକି ସେ ତ ମତେ ଲାଗୁନି ହବ ତମତେ ଲାଗୁଚି ବ୍ୟାଙ୍କିଙ୍ଗ କରିନେବି।
ଆଚ୍ଛା ଆଚ୍ଛା। ଆଉ କୁଆଡ଼େ ବୁଲାବୁଲି କରିବା ପାଇଁ ଯାଇଥିଲେନା ଏମିତି ଅଛନ୍ତି ଖାଲି ରୁମରେ?
ନା ଏବେତ ବର୍ଷା ହଉଚି କୋଉଠି ଯାଇନି
ହଁ ଆମରବି ମାନେ ତିନି ଦିନ ହବ ବର୍ଷା ହଉଚି ଭୁବନେଶ୍ୱରରେ ଆଉ କାଲି ଟିକେ ଭଲ ପାଗ ଥିଲା ଆଜିବି କାହିଁ ଏତେ ବର୍ଷାନାହିଁ।
ହଁ ଆଜି ନାଇଁ ଆଜି ଠିକ୍ ଅଛି କିନ୍ତୁ ଆମର ଏକ୍ଜାମ୍ ଅଛିତ ଆମେ ଯାଇନୁ।
ହଁ ଆତମର କଁ ରମାଦିବି କଲେଜ୍ ନାକଣ କହିଲ?
ହଁ ରମାଦେବି।
ହଁ ସେଟା କୋଉ ଜାଗାରେ ପଡ଼ୁଚି ମାନେ ଭୁବନେଶ୍ଵରର?
ଏଇ ରମାଦେବୀ ଗୋଟେ ଆମ ଜାଗା କେମିତି କହିବି। ମୁଁ ତ ରହୁଚି ରାଜମେହଲ ସାଇଟିରେନା ତଆମେ
ଆଉ ତମେ କଲେଜ୍ ହଷ୍ଟେଲରେ ରହିଚନା ଅଲଗା?
ଅଲଗା ଏମିତି ରେଣ୍ଟ ନେଇଚି।
ଆଚ୍ଛା ଆଚ୍ଛା ଆଉ କଲେଜ୍ କେମିତି ଯାଉଚ?
ହଁ ମୋସାଙ୍ଗରୁ ସ୍କୁଟି।
ଆଚ୍ଛା ଆଚ୍ଛା କଲେଜେଠୁ ତମ ରୁମଟା କେତେ ଦୂର?
ଆମର ଆଠ କିଲୋମିଟର୍ ଏମିତି।
ଆଠ କିଲୋମିଟର୍ ଦୂରରେ ରହୁଚ କଲେଜଠୁ?
ହଁ ବହୁତ୍ ଦୂର ଏବେ ଭାବିଚୁ ସେପଟେ ଆଁ
ଆଉ କଁ କହୁଥିଲ?
ଏବେ ଭାବିଚି ଏବେ ସେପଟେ ଯିବୁ କ ମତଲବ ରୁମ୍ ପାଇଁ। ଆମେ ଫାଷ୍ଟ ଆସିଥିଲୁ ତଆମକୁ ରୁମ୍ ମିଳିଲା ନାହିଁ ସେପଟେ।
ହଁ ସେଇଟା କହୁଥିଲି କଲେଜ୍ ପାଖାପଖରେତ ରୁମ୍ ଥିବନା ସେଇଠି ପାଖାପଖି ଦେଖିକି ରହିଲେ ତମକୁ ସୁବିଧା।
କମ୍ ଆସେ ଗୋଟେ ଏଇ ବର୍ଷ ଯିବା ଆମେ।
ହଁ। ଆଉ ଆପଣଙ୍କ ସାଙ୍ଗମାନେ ସବୁ କଣ କରୁଚନ୍ତି?
ସେମାନେ ଗୋଟେ ଓଡ଼ିଆ ଅନର୍ସ ଅଛି ଗୋଟେ ତାର ଗୋଟେ ମ୍ୟାଥ୍ ଅନର୍ସ
ଆଚ୍ଛା ସମସ୍ତଙ୍କର ସବୁ ଅଲଗା ଅଲଗା ଅଛିନା?
ହଁ ହଁ ସେସବୁ ଗ୍ରାଜୁଏସନ୍ କରୁଛି।
ହଁ ଆପଣ ସାଙ୍ଗମାନେ କଣ ମାନେ ପ୍ରଥମର ସବୁ ସାଙ୍ଗ ହେଇକି ଆସିଥିଲନା ଏଇଠି ଆସିଲା ପରେ ସାଙ୍ଗ ହେଲ?
ଏଇଠି ଆସିଲା ପରେ।
ଆଚ୍ଛା ତମେ ଏକା ଚାଲି ଆସିଥିଲ।
ହଁ।
ଆଚ୍ଛା ଆଚ୍ଛା।
ଆଉ ମୋ ସାଙ୍ଗ ମାନେ କିଏ ବିଜେ ବିଜେପିରେ ଅଛନ୍ତି ଆଉ କିଏ ଅଲଗା କଲେଜ।
ଆଚ୍ଛା ଆଚ୍ଛା ନା କଲେଜ ବି ସମସ୍ତଙ୍କର ଅଲଗା ଅଲଗା।
ହଁ ହଁ।
ଆଚ୍ଛା ଆ ତମେ ତମେ କେମିତି ଯାଅ ମାନେ ତମକୁ କଣ ନେଇକି ଛାଡ଼ିଦିଅନ୍ତି ତମ ସାଙ୍ଗମାନେ କଲେଜରେ।
ମୋ ରୁମ୍ ମେଟ୍ସ ଯୋଉ ରୁମ୍ ମେଟ୍ସ ଅଛନ୍ତି ତାଙ୍କର କଲେଜ ଆ ସେମ୍। ମୁଁ କହିଲି ଆଉ ପ୍ଲସ୍ ଟୁ ଯୋଉ ସାଙ୍ଗ ଥିଲୁ ହଁ ହଁ।
ଆଚ୍ଛା ତାହଲେ କଲେଜ ତମେ ଦୁ ଜଣ ସାଙ୍ଗରେ ଯାଉ ନା?
ହଁ ହଁ ସାଙ୍ଗରେ।
ଆଚ୍ଛା। ହୁଁ ହୁଁ।
ଆରେ ଆପଣ ତ ହଷ୍ଟେଲରେ ବି ରହୁଛନ୍ତି ନା?
ହଁ ମୁଁ ଏବେ ହଷ୍ଟେଲରେ ରହୁଚି ଆଉ। ଆମେ ଆସିଛୁ ଇଣ୍ଟନସିପ୍ ପାଇଁ ଏକ ମାସ ପରେ ପଳେଇବୁ ମାନେ ଏଇ ମାସ ଏକତିରିଶ ତାରିଖ ଦିନ ଆମ ଇଣ୍ଟନସିପ୍ ସରିବ ତାପରେ ଆମେ ଘରକୁ ପଳେଇବୁ ମାନେ ପୁଣି ବାଲେଶ୍ଵର ପଳେଇବୁ ଆଉ।
ତ ପେଡ଼ ଇଣ୍ଟନସିପ୍ ନ ଥିବ ନା?
ହଁ ହଁ ମୋର ଇଣ୍ଟନସିପ୍ ମାନେ କେବଳ ଯାହାର କୋଟା ରହୁଚି କାଷ୍ଟ ମାନେ ଏସ୍ ଏସ୍ଟି ସେମାନଙ୍କର ରହୁଚି ଫ୍ରିରେ ବାକ ବାକି ଆମ ମାନଙ୍କର ପେଡ୍ ବାଲ ଲହୁଚି ଆଉ।
ଆଚ୍ଛା ଆଚ୍ଛା।
ହଁ।
ତ ତମେ ସେମିତି ବି କରିପାର ନା ଆଁ ଇଣ୍ଟନସିପ୍ ପରେ ସେଇ କମ୍ପନୀରେ ଇ ଜବ୍ ଆପ୍ଲାଏ।
ହଁ ଆମେ ସେଇଟା ଭାବିକି କରଚୁ କାହିଁକିନା ଆମେ ବାଲେଶ୍ୱରରେ ମାନେ ଏତେ ମାନେ ବଡ କଲେଜ ନୁହଁ କି ମାନେ ଏତେ ଆସେନି କମ୍ପାନୀ ଫମ୍ପାନୀରୁୁ ତ ଆମେ ସେଥିପାଇଁ ଟିକେ ଭୁବନେଶ୍ୱର ଉପରେ ଆସିକି ଇଣ୍ଟନସିପ୍ କରୁଚୁ କାହିଁକି ନା ତାଙ୍କ କଲେଜରେ କିଏ ବି ଆମର ଟିକେ କିଛି କଲେ କାଳେ ଭଲ ଭଲ କମ୍ପାନୀରୁୁ ଆସିବ ସେଥିପାଇଁ ଗୋଟେ ଆଶା ରଖି କରୁଚୁ ଆଉ।
ଭୁବନେଶ୍ୱରରେ ବେଶୀ
ହଁ। ଆଉ ତାପରେ ବି ଆମର କଣ ଇଜୟ ଇଣ୍ଟନସିପ୍ ଟା ମାନେ କଣ କମ୍ପଲସରି ହେଇଛି ନା ମାନେ କଣ ଏଇ ଫିପ୍ଥ ସେମିଷ୍ଟର ଆଉ କଣ ଏଇ ସେଭେନ୍ ସେମିଷ୍ଟର ବେଳକୁ ନିଶ୍ଚିତ ଭାବରେ ଦରକାର ହୋଉଚି ଆମର ଇଣ୍ଟର୍ନସିପ୍ ଟା।
ଆଚ୍ଛା।
ଆଉ ସେ ବାଲେଶ୍ୱରରେ ଛୁଟ କଲେଜରେ କରିବା ଅପେକ୍ଷା ଆମେ ଭାବୁ ଚୁ ଗୋଟେ ମାସ ପାଇଁ ଭୁବନେଶ୍ୱର ଉପରେ ଆସି ଭଲ କଲେଜରେ ଗୋଟେ କରିଦେଲେ ଆମ ପାଇଁ ଭଲ ଆଉ।
ମାନେ ତମର କ ଇଣ୍ଟର୍ନସିିପ୍ କମ୍ପଲସରି ନା?
ହଁ ହଁ ଇଣ୍ଟର୍ନସିପ୍ ଟା ଏବେ କମ୍ପଲସରି ହେଇଗଲାଣି ମାନେ ମାନେ କଣ ସାର୍ଟିଫିକେଟ କିଛି ଗୋଟେ ସ୍କିଲ ସାର୍ଟିଫିକେଟ ଆବଶ୍ୟକ ହଉଚି ଆଉ ଖାଲି ଖାଲି ବି ଟେକ୍ ସାର୍ଟିଫିକେଟ ରେ ଆଜି କାଲି ଆଉ କିଛି ହଉନି ମାନେ ସେ କମ୍ପାନୀ ବି ଦେଖିବ ନା ତମେ ମାନେ ପଢିବା ଛଡା ବି ଏତେ ସବୁ ଜିନିଷ ଜାଣିଚ। ହଁ। ଆଉ ତାହେଲେ ହଁ କୁହନ୍ତୁ?
କଣ କହିଲେ?
ହଁ ମୁଁ କହିଲି ପରୀକ୍ଷା ଟା ତାହେଲେ ପୁଣି କେବେ ଅଛି କାଲି ଅଛି ଆଜି ଯୋଉ ହେଲାନି?
ନା ନା ପରଦିନ ଅଛି ଏଟି।
ଆଚ୍ଛା ତାହେଲେ ପୁଣି ତ ଡେଟ୍ ଘୁଞ୍ଚି ଯାଇଥିବ?
ହଁ ଯୁ ସବଜେକ୍ଟ ଆଜି ଥିଲା ସେ ସବ ଲାଷ୍ଟ କୁ ହବ
ହଁ ହଁ ତାହେଲେ ପୁଣି ଲେଟ ରେ ସରିବାକୁ ଏକଜାମ୍ ତମର ନା କି?
ହଁ ଆସିବା।
ଉଁ।
ହୁଁ ହଉ ଠିକ୍ ଅଛି ମୁଁ ରଖୁଛି।
ହଉ ଠିକ୍ ଅଛି ମୋର ବି ଟିକେ ସାଙ୍ଗମାନେ ଡାକିଲେଣି ଖିଆପିଆ କରିବାର ଅଛି ଆମ ପରେ କଥା ହେଇଯିବା ଠିକ ଅଛି? ହଉ ଆଜ୍ଞା।